ହ୍ୟାଲୋ।
ହଁ ହ୍ୟାଲୋ।
ଅ ବିଜି ଥିଲ ବୋଧେ।
ହଁ ଅଫିସରେ ଅଛି ତ।
ଆଁ। ନାଇଁ ମୁଁ ଟିକେ କନଫ୍ୟୁଜ ହେଇଯାଇଥିଲି ମୁଁ ମାନେ କ୍ଲିୟର କରିପାରିବି।
ହଁ ହ କହୁନା।
ନାଇଁ ମୁଁ ଯୋଉ ମୋର ଅ। ଆପଣ ଯୋଉ କଲଟା କରିଥିଲେ ସେଇଟା ଉଁ। ମୁଁ ମୋର ସେତେବେଳେ କିଛି ସବମିଟ ହେଇନଥିଲା ନା ତ ଯେତେବେଳେ କଲ ଟା କଟିଲା ମତେ ସୋ କଲାନି ଟ୍ୟ ଟ୍ୟଅସ୍କ କମ୍ପଲିଟହେଇଛି କି ନାଇଁ।
ହଁ ବୁଝିଲି ସେଟା ରିସ୍କ ଦେବର ଥିଲା କି କଣ ମୁଁ ବି ଠିକରେ ଜାଣିନି ବଟ ମୁଁ ଯାଣିଛିଯେ ଦିଜଣାଯାଙ୍କ ଯଦି କଲରେ ରହିବା ତ ତମର ବି ଯେତିକି ମିନିଟ୍ କାଉଣ୍ଟ ହେବ ମୋର ବି ଯେତିକି ହବାକଥା ହବ।
ଆଛା ନାଇଁ ସେଟା ମାନେ ବାର ମିନିଟ କାଉଣ୍ଟ ହବ। ଅ କିନ୍ତୁ ଟ୍ୟାକ୍ତ ଟା ଶୋ କଲାନି ମତେ ମୁଁ ସେଇଟା ଟିକେ କଁ
ଠିକ୍ ଅଛି ତମେ ଗୋଟେ କଲ କରିଦବ ମୁଁ ଗୋଟେ କଲ କରିଦବି ଠିକ ଅଛି।
ହଁ ବୁଝିଗଲି ଏବେ ଯୋଉଟା ଆମର ଶହେ ଅଶୀ ମିନିଟ ରୁ। ସେଇଟା ଯଉ ଆମେ ବାର ମିନିଟ କଥା ହେଲେ ସେ ସେଟ ତ ଶୋ କରୁନି ମାନେ ଏଇଥିରେ ନା ସେଇଟା ଶୋ କରେନି।
ମହତ ତ କରେନି।
କୋଉଠି କରୁଛନ୍ତି ଟିକେ କହିବେକି।
ନାଇଁ ମୋ ତୋ କଲଟା ଯେତେବେଳେ ମୁଁ କଲ କାଟିଲି ମୋର ସୋ କଲ ସ ମାନେ ସମିଟ ପାଇଁ କା।
ହଁ ଆଚ୍ଛା ନାଇଁ ସେଟା ଆପଣଙ୍କ ତରଫରୁ କଲଟା ଆସିଥିଲା ନା ସେଥିପାଇଁ ମୋର ସେମିତି କିଛି ଶୋ କଲାନି।
ହେଇ ଥିବ ହଁ କୁହ ଏବେ ତ କ କଲ୍ ହେଇଗଲାଣି ନା କଥା ହେଇଯିବି ଦଶ ମିନିଟ୍ ତାପରେ ଯିବି ଆଉ। ବଟ୍ ମୁଁ ସେଟା ମେସେଜ୍ କରିଥିଲେ ତୁମେ କଲ୍ କଲ।
ଆଚ୍ଛା ଆଚ୍ଛା।
ଚଳିବ କିଛି ଫୋବ୍ଲେମ୍ ନାହିଁ ଅସୁବିଧା ନାହିଁ କୁହ।
ହୁଁଉ। ନାଇଁ ମୁଁ ଏଇଟା ମାନେ ମୁଁ ଜାଣି ପାରିଲିନି ନା ମାନେ ମୋର ଏଟା ଏକ୍ଚୁଲି ଫାଷ୍ଟ କଲ୍ ଥିଲା ମାନେ କାଲି ହିଁ ମୁଁ ମୋର ରେଜିଷ୍ଟର୍ ହେଇଛି ଆଉ ଏଇଟା ମୋର ମାନେ ଆପଣ ହିଁ ମୋର ମାନେ ଫାଷ୍ଟ ମାନେ
ହୁଁ ବୁଝି ମୁଁ ତ ତିନି ଦିନି ହେଲାଣି। ତିନି ଦିନ ହେଲାଣି ମୁଁ ମାନେ ସେମିତି ପଢିକି ଅଛି ଟ୍ୟାକ୍ସ ମୁଁ କ-ତା କରିପାରୁନି କଥା ହେଇ ପାରୁନି କାହା ସାଙ୍ଗରେ ମୁଁ ବି ପ୍ରଥମ କଲ୍ ଏଟା ମୋର ମୋ ଆଗରୁ କଥା ହେଇନି କାହା ସ ସାଙ୍ଗରେ ବଟ୍ ମତେ ଯଦି ଦିଦି କହିଥିଲେ କି ଯାହା କଥା ହବ ଓଡ଼ିଆରେ ହିଁ କଥା ହବ ସବୁ ଯେତେ ପାରିବ ଅ-ଅ-ମାନେ ଅଲଗା ଅଲଗା ଭାଷା ଟିକେ କମ୍ ୟୁଜ୍ କରିବ।
ଆଚ୍ଛା ହଁ ମାନେ ମତେ ବି ସେଇଟା ମୋ ଦିଦି ବୁଝେଇଥିଲେ କି ମାନେ ଓଡିଆରେ ହିଁ କଥା ହବା ପାଇଁ। ମୁଁ ମାନେ ମୁଁ ଭାବିଥିଲି କି ମୋ ଆଡୁ ହିଁ କଲ୍ ଟା କରିବି ଆପଣ ଯୋଉ କଲ୍ କଲେ ମୁଁ ସେଇଟା ଜାଣି ପାରିଲିନି। କଣ କରାହବ ତ ସେଇଟା ମତେ ମାନେ ସୋ କଲାନି ନା କିଛି ମାନେ ମୁଁ ଜାଣି ପାରିଲିନି।
ମୁଁ ବି ଦେଖିବି ଦେଖିପାରିବେନା କଣ ହେଲା କଣ ନା ମୁଁ ମାନେ ଦେଖିଦେବି ଯଦି ସେଇଟା ହେଇଥିବ। ତମେ ତ ଏବେ କଲ୍ କରିଚ। ଯଦି ମୋର ସେମିତି କିଛି କାଉଣ୍ଟ ହବ କି ନାଇଁ ଟାକ୍ସ କମ୍ପ୍ଲିଟ ଲେଖିବ କି କଣ ମୁଁ ବି ତମକୁ କହିଦେବି କେମିତି କଣ କରିବାକୁ ବୁଝି
ହଁ ହଁ ଆ ମାନେ ଆପଣଙ୍କ ଏବେ ଅଫିସ୍ ରେ ମାନେ କାମ ଚାଲିଛି ବୋଧେ।
ହଁ ଟିକେ ଚାଲିଚି ତ ତାପରେ ଏବେ
ମାନେ ଆପଣଙ୍କର ଅଫିସ୍ କେତେଟାରୁ କେତେଟା ରହୁଚି? ମାନେ ସଖାଳୁ ସକାଳୁ ହିଁ ଷ୍ଟାଟ ହଉଥୁବ ବୋଧେ।
ହଁ ନାଇଁ ଦଶ୍ ରୁ ଛଅ।
ଆଚ୍ଛା ଆଚ୍ଛା। ମାନେ ହଁ ହଁ ମାନେ ସେଠିକି ପିଲା ଡେଲି କ୍ଲାସ୍ କରିବା ପାଇଁ ଆସୁ
ନାଇଁ ଏ ଏବେ ଆମର ଏଇଟା ରହୁଚି ଯେମିତି କିି ଆ-ଆର ଆମର ହେ ରହୁଚି ମୁଖ୍ୟ ଅଫିସ୍ ଟା ରହୁଚି କାର୍ଯ୍ୟଳୟ ଟା ରହୁଚି ଆମର କୋଲକାତା ରେ କୋଲକାତା ରୁ ଆମେ ଏଠି କି ଆଣିକି କରିଛୁ ଅଫିସ୍ ନୂଆ ଅଫିସ୍ ଖୋଲିଛୁ ଯେମିତିକି କହିଲେ। କୋଲକାତାରେ ଦୁଇ କିଲୋମିଟର ଦି ମାନେ ବ୍ୟବଧାନରେ ରହୁଚି ତାଙ୍କର ଅଫିସ୍ ଗୋଟେ ଗୋଟେ।
ଆଚ୍ଛା ମାନେ ଦୁ-ଦୁଇ ହଁ ମାନେ ସବୁଆ ଡେ ମାନେ ରହୁଚି ଆ ପିଲାଙ୍କ ପାଇଁ ସୁଯୋଗ ରହୁଚି ମାନେ ପିଲା ବହୁତ୍ ପାଖରେ କରିପାରିବେ ଆଚ୍ଛା ଆଚ୍ଛା।
ହଁ ସେ ଠି ସେଠି ମାନେ ସେଠି ତାର ଏତିକି ଚାହିଦା ଅଛି ବୋଲି ସେଠି ନୂଆ ନୂଆ ଇ ସବୁ ଖୋଲୁଚି ସେମିତି ବଟ୍ ଏ ଭୁବନେଶ୍ୱରରେ ଆମେ ଯେହେତୁ ପ୍ରଥମ କରିକି ଆମେ ଆଣିଚୁ ଆଉ ଗୋଟେ ବି ଅ ଛି ଯଉଁଟାକି ରହୁଚି ଆମର ଚନ୍ଦ୍ରଶେଖରପୁରରେ ଠିକ୍ ଅଛି। ଚନ୍ଦ୍ରଶେଖର ପୁର୍ ରେ ରହୁଚି। ଏଇଟା ଆମେ ଦ୍ଵିତୀୟ କରି ଖୋଲିଚୁ ଆମର ଫାୟାର ଷ୍ଟେସନରେ ଆମର ଏଇ ଲୋ କେନ୍ତୁ ଅଛି ଆମର ସ୍ଥାନଟା ଏଇଟା ପୁରୁ ସମସ୍ତିଙ୍କ ପାଇଁ ପୁରା ପାଖ ହବ। ଫାମ୍ ଫାୟାର୍ ଷ୍ଟେସନ୍ ଟା। ଆଉ ଏଟା ନୂଆ ଖୋଲିଚୁ ଯେହେତୁ ପିଲାମାନେ ଆସିନାହାନ୍ତି। କଣ କଇଲ?
ଆପଣଙ୍କର ଏବେ ଯୋଉଟା ଏ
ବରମୁଣ୍ଡା ବରମୁଣ୍ଡା ବସଷ୍ଟପ୍ ଯଦି ଜାଣିଥିବ। ହଁ ସେଇ ପାଖରେ ପୁରା ସେଇ ପାଖେରେ। ହଁ ଆଉ ଏଇଟା ରହୁଚି ଯେମିତି କିି କହିଲି ଏଇଟା ଆମେ ଏବେ ପିଲା ଆମେ ଆଣୁଚୁ। ଆମେ ଏବେ ସେମାନଙ୍କ ସାଙ୍ଗରେ କଥା ହଉଚୁ କଲ୍ କରୁଚୁ। ଏବେ ଯେମିତି କହିବାକୁ ଗଲେ ଆମେ ପିଲା ଏବେ ଆସିନାହାନ୍ତି।
ପିଲା ଏବେ ହଁ ହଁ ବୁଝିଲି ମାନେ ଏବେ ଏଇବେ ଏଇ ବର୍ଷ ହିଁ ବୋଧେ ମାନେ ଓପନ ହେଇଚି ଏଟା।
ହଁ ଏଇ ବର୍ଷ ମାନେ ଏ ଦି ମାସ ତିନି ମାସ ହେଲାଣି
ଆଚ୍ଛା, ତ ପିଲା ହଁ ପିଲା ଜାଣିଲେ ହିଁ ଆସ
ଜାଣିଲେ ହିଁ ତ ସେମାନେ ଆସିବେ ନା ଆଉ ଏଇଟା ବହୁତ ଭଲ ରହୁ ଛି, ଜବ୍ ପାଇଁକା ମାନେ ସମସ୍ତେ ଦେଉନାହାନ୍ତି, ସମସ୍ତେ କେବଳ ତାଙ୍କୁ ପାଠ ପଢେଇବେ ଛାଡ଼ିଦେବେ। ଆମେ ସର୍ଟିଫିକେଟ ସହିତ ସେମାନଙ୍କୁ ଜବ ବି
ମାନେ ଏଇଟା ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଅ ପଢା ହଉଛି, କିନ୍ତୁ
ନା ନା ନା ନା ନା। ଏଇଟା କେବଳ ତମ ମାନଙ୍କର ଯେମିତି ମାନେ କଣ କହିଲ ଅ ଅଁ ମୁଁ ଜାଣିଛି ଏଇ ଜିନିଷଟା ଭଲ ସେ ଜିନିଷଟାଉ ଜାଣିନି, କାହିଁକି ନା କାମ ଯୋଉଠିକି ବି କରିବି ଯୋଉ ଅଫିସ ମାନଙ୍କରେ କାମ ବି ସେଇ ରିଲେଟେଡ ଆମେ ତାଙ୍କୁ ପାଠ ପଢଉଛୁ।
ଆଛା।
ହୁଁ ତମେ ଯେମିତି କରୁଛ କମ୍ପ୍ୟୁଟର ଶିଖୁଛ, କମ୍ପ୍ୟୁଟର ଯାହା ଯାହା ଶି ଖୁଛ, ତମେ ସେଇ ସବୁ ଆମେ ପାଠ୍ୟକ୍ରମ ହିଁ ପଢ଼ଉଛ।
ମାନେ ଏଇଟା ଆ ଡିଜିଟାଲ ଉପରେ ବେଶୀ ପଢା ହଉଛି, ଆଛା।
ହୁଁ।
ହୁଁ ହୁଁ।
ଆଇଟି ଉପରେ ହିଁ ରହୁଛି, ଯେଉଁଟାକି ତୁମେ ଭଲ ଭଲ ବଡ଼ ବଡ଼ ଇଏ ମାନଙ୍କରେ ବି ପାଇପାରିବ ଚାକିରି।
ଆଛା ଉମ୍ ପ୍ରାୟ ଏଇଟା ତ ତ ସାଇନ୍ସ ପିଲା ବିଜ୍ଞାନ ଆଉ ଆ କମର୍ସ ପିଲା ମାନେ ହିଁ କରିବା ପାଇଁ ଏଇଟା ତାଙ୍କୁ ହିଁ ମାନେ ଇଜି ଲାଗିବ। ଆଉ ସେମାନେ ହିଁ ବେଶୀ ଏଇଟା କରିବେ
ନାଇଁ ନାଇଁ ଏଇଟା ବେଶୀ ଗଣିତ ଛାତ୍ରଛାତ୍ରୀ ମାନଙ୍କ ପାଇଁ।
ହଁ।
ଆଉ ହଁ ରହୁଛି ଯୋଉମାନେ କରୁଛନ୍ତି, ଆମର ଆର୍ଟସ ପିଲାମାନେ ସେମାନଙ୍କ ପାଇଁ ବି ରହୁଛି, ଯେମିତି ରହିଲା ଏମ୍ ଆଇ ଏସ ଅନାଲିଷ୍ଟ ଡାଟା ଆନାଲିଷ୍ଟ ସେମାନଙ୍କ ପାଇଁକି ଏଇ ପାଠ୍ୟକ୍ରମ ବି ରହୁଛି, ଆମେ ବି ସେ ସବୁକୁ ଉମ ଶିଖଉଛୁ
ଆଚ୍ଛା।
ହଁ ତାଙ୍କ ପାଇଁ ବି ଜବ୍ ରହୁଛି।
ଆଛା ମାନେ ଏଇଟା କେତେ ଦିନର ଉମ ଏଇ ଯୋଉ ମାନେ ଆପଣ ଯୋଉଟା ପଢେଇବେ କେତେ ଦିନ ମାନେ କୋର୍ସ ଟା କେତେ ଦିନ କଣ ରହୁଥିବ?
ସେଟା ଡିପେଣ୍ଡ କରେ କି ମାନେ ତମ ଉପରେ ନିର୍ଭର କରେ ତମେ କେମିତି ଟା ଚୁଜ କରୁଛ।
ଆଚ୍ଛା।
ହୁଁ।
ହୁଁ ହୁଁ।
ହ୍ୟାଲୋ!
ଆଜ୍ଞା।
ହ୍ୟାଲୋ!
ହଁ ଶୁଭୁଚିତ ମୋ କଥା?
ହଁ ହଁ ସୁଭୁଛି।
ହଁ ଏଇଟା ରହିବ, ଏମିତି କିି ଛଅ ମାସ ବି କରିପାରିବ ବାର ମାସେ ବାର ମାସ ବି ଅଛି, ଅଠର ମାସ ବି ଅଛି ସେଇଟା ଅ ଉମ ତମ ଉପରେ ନିର୍ଭର କରେ ତମେ କେମିତି କଣ କୋଉ?
ଆଚ୍ଛା କୋଉ କୋର୍ସ ମାନେ କୋର୍ସ ର ଅଲଗା ଅଲଗା ଅଲଗା ଟାଇମ୍ ହଁ ସମୟ ତାର ଥିବ ଯଉ କୋର୍ସ କଲେ ସେଇ ହିସାବରେ
ଯେମିତି କି ତମେ ପିଜି ଡି ସି ଏ କରି ଗୁ ଗୁ ତମ ଗୋଟେ ଟାଇମ ଲାଗିବ ଯେନ ତାପରେ ଆଉ ଗୋଟେ
ହଁ ହଁ ବୁଝିଲି ବୁଝିଲି ମାନେ ଟାଲି ହଉ ଯୋଉଗୁଡା ଅଲଗା ଅଲ ଲଗାତାର ଟାଇମ୍ ଡ୍ୟୁରେସନ ଥାଏ ନା ସେଇ ହିସାବରେ ମାନେ ଯୋଉ କୋର୍ସ ର ଯେତିକି ଟାଇମ୍ ଥିବ ସେଇ ହିସା ବରେ ହିଁ ଅ ଥିବ ଆଉ।
ହୁଁ।
ଉମ ଆପଣଙ୍କର ଏଇ ଯୋଉ ଦଶଟା ରୁ ଚାରିଟା ଭିତରେ ଅ ଉମ ଫାଙ୍କା ମାନେ କିଛି ଟାଇମ ମିଳୁଥିବ ତ ହଁ ଦଶଟାରୁ ଛଅଟା ଭିତରେ ଫା
ତିନିଟାରୁ ହଁ ତିନିଟାରୁ ତିନିଟାରୁ ଚାର ରି ଦିଟା ରୁ ଅ ଚାରଟା ଯାଏ ଟିକେ ଅ କାମରୁ ଟିକେ ଇଏ ମିଳୁଛି ହେଲେ ଆ ଆଜି ଗୋଟେ ବାହାଘରକୁ ଯିବାର ଅଛି ଗୋଟେ ସାଙ୍ଗଙ୍କର ସେ ସେଇ ମାନେ ଖାଇବା ସମୟ ଭିତରେ ଯାଇକି ଆମେ ଆସ ଥିଲୁ, ସେଥିପାଇଁକା ଟିକେ ଟାଇମ ସମୟ ଟିକେ ଇଏ ଅଛି।
ଆଛା ନାଇଁ ମୁଁ ତ ପ୍ରାୟ ଅ ଦଶଟା ପରେ ଫ୍ରି ରହୁଛି।
କାଲି ଅ ହଁ କୁହ।
ମୁଁ ଏବେ ଦିଟା ପିଲାଙ୍କୁ ଯାହା ଟିଉସନ କରିଛି ଅ ତ ସେଇଟା ସକାଳ କରୁଛି ନା ତ ସକାଳେ ଦଶଟା ସାଢେ ଦଶଟା ପରେ ମୁଁ ପ୍ରାୟ ମୁଁ ଫ୍ରି ହିଁ ରହୁଛି। ଆଉ କିଛି କାମ ନାହିଁ ଉଁ ଆପଣ ଯେତେବେଳେ ଫ୍ରି ହେବେ ମତେ କଲ୍ କରିପାରିବେ ଆଉ।
ହଉ ଠିକ ଅଛି ନାଇଁ କାଲି ମୋର ଅଛି ଛୁଟି ଅଛି କାଲି ମୁଁ ଦିନସାରା ରହିବି କାଲି ଦିନସାରା ବି ତାହେଲେ ଟାସ୍କ ଆମେ କଂପ୍ଲିଟ୍ କରିପାରିବା ଅ କାଲି ଅ ହଉ ନହେଲେ ହେଲେ ତମେ ତମର ବି ଯଦି କିଏ କଣ୍ଟାକ୍ଟରେ କିଏବି ଥିବେ ତାଙ୍କ ନମ୍ବର ବି ମତେ ଦେଇଦବ ମୁଁ ତାଙ୍କ ସାଙ୍ଗରେ ବି କଥା ହେବି।
ଆଛା ନାଇଁ ଏଇଟା ଯୋଉ ଉମ ଆ ମୋ କଣ୍ଟାକ୍ଟ ରେ କାହାଙ୍କୁ ଆ ଆଡ଼ କରିବା ପାଇଁ ମତେ କଣ କରିବା ପାଇଁ ପଡିବ ମାନେ ଉମ
ଦେଖ ଆଉ ତମେ କେବଳ ତମ ଘର ଲୋକଙ୍କ ସାଙ୍ଗରେ ବି ତମେ ରିସିଭରରେ ବି ତମେ ଆଡ କରେଇ ପାରିବ।
ହଁ ହୁମ ମାନେ ବୁଝିପାରିଲିନି କେମିତି କଣ ହବ ଏଇଟା?
ତାଙ୍କୁ କେବଳ ତମେ ସେ ଲିଙ୍କ ଟା ଦେଇ ଦେଇେଇକି ତାଙ୍କୁ ଇନଷ୍ଟଲ କରେଇଦବ ସେ ସେଇଟାକୁ ଯେତେବେଳେ ଇଏ କରିଦେବେ।
ହଁ ହଁ।
ସେଟା ହେଇଯିବ ସେମାନେ ଟା ଉମ ତାଙ୍କର କେବଳ ସେ ରିସିଭ କରିପାରିବେ।
ହ
ଆମେ ପ୍ରୋଫାଇଲ୍ ଟାକ୍ସ କଂପ୍ଲିଟ୍ ନବୁ।
ମାନେ ଆମର ପୋପ ପ୍ରୋଫାଇଲ ଟାସ୍କ କଂ ଟାସ୍କ କଂପ୍ଲିଟ୍ ହବା ପାଇଁ ସେମାନେ କେବଳ ରିସିଭ କରିପାରିବେ ଆମେ ଆମର ଟାସ୍କ କଂପ୍ଲିଟ୍ କରିପାରିବା।
ଉମ ନାଇଁ ନାଇଁ ନାଇଁ। ସେମାନଙ୍କର ପ୍ରୋଫାଇଲ ଟାସ୍କ କଂପ୍ଲିଟ୍ ନ କରେ଼ଇକି ତମେ ତାଙ୍କୁ କେବଳ ଲଗ୍ଇନ୍ କରେଇଦେଲେ ତମେ ତାଙ୍କୁ କ କଲ ବି କରିପାରିବ।
ହଁ
ସେ କେବଳ ରିସିଭ କରିପାରିବେ ଆମେ ଆମେ ଯେମିତି କହୁଥିଲେ ମୁଁ ଯେଭଳି ଜଣଙ୍କୁ ରିସିଭରରେ ରଖିଥିଲି ତାଙ୍କଘରର କିଏ ଗୋଟେ ତାଙ୍କୁ ବି ପଇସା ଆସିଛି।
ହ ଆଚ୍ଛା କିନ୍ତୁ ସେଇଟା ତ ଆସାଇନ ମ୍ୟାଡାମ ହିଁ କରିବେ ନା ଆସାଇନ ନ କଲେ ମ୍ୟାଡମ ସେଟା ତ ହେଇପାରି ହେବନି ବଧେ।
ଉମ ନାଇଁ ମୁଁ କହିବି ସେଟା ପରେ ତମକୁ।
ଆଚ୍ଛା ଆଚ୍ଛା।
ହୁଁ। ଏବେ କଣ ମାନେ ଖାଇବା କେତେବେଳକୁ ମାନେ ହେଇ ସାରିଲାଣି ରୋଷେଇ ନା ହେଇନି ଆପ
ମା ମୁଁ ନା ଲଞ୍ଚ ମାନେ ରୋଷେଇ ତ ସରିଗଲାଣି ଖାଇଲିଣି ବି ମାମା ଆଉ ସାନ ଭଉଣୀ ସବୁ ଖାଇଲେଣି ମୁଁ ମୁଁ ଟିକେ ଲେଟ ରେ ଖାଏ। କାହିଁକି ନା ମୁଁ ସକାଳେ ଖାଇବା ବି ଲେଟରେ ଖାଏ। ଆଉ ସେଥିପାଇଁ ମୁଁ ଖା ଖୁଆ ହେଇଯାଏ ତିନିଟା ସାଢେ ତିନିଟା ବେଳେ ବେଳେ ମୁଁ ଶୋଇବି ପଟେ ଉଠିକି ଚାରିଟା ବେଳେ ଖାଏ ମାନେ ମୋର ଟିକେ ଏପଟ ସେପଟ ଲେଟ ରେ ଏ ସବୁ।
ଉଁ ହଉ ହଉ ଏଁ ଠିକ୍‌ ଟାଇମ ରେ କର ଭଲ ନୁହ ।
ହଁ ମାନେ ଉଁ ଯେହତୁ ମାନେ ଠିକ୍‌ ଟାଇମ୍ ରେ ସବୁ ଚାଲିଥିଲା ଏବେ ଯୋଉ କଲ କଲେଜ ବନ୍ଦ ହେଲା ପରେ ଅଁ ଟିକେ ମାନେ ଏପଟ ସେପଟ ହେଇଯାଇଛି। ଟିକେ ଆ ଉଁ ଟାଇ ମାନେ ଖାଇବା ଟାଇମ ଟେବୁଲ ଟା ଟିକେ ଏପଟ ସେପଟ ହେଇଯାଇଛି ଆଉ।
ଓହୋ ହଁ ସେଇଟା ତ ହୁଏ ମୁଁ ବି ନିଜର ରଇଥିଲି ନା।
ଘରେ ରହିଲେ ମାନେ ହୁଁ। ପ୍ରାୟ ତଳସୁଆ ଲାଗେ ଆଉ ସେଇପାଇଁ ନହେଲେ ମାନେ ଆ ଟାଇମ୍ ଠିକ୍‌ ହୁଏ। ମାନେ ଖାଇବା ଠିକ୍‌ ଟାଇମ୍ ରେ ବି ହେଇଯାଏ ମତେ ଟାଇମ୍ ବି ହୁଏ। କିନ୍ତୁ ମାନେ ସେଟା ଆଚ୍‌ କହିବାକୁ ଗଲେ ମୋରବ୍ ମୁଁ ଏଇ ଟିକେ ସେପଟ କରିକି ତାପରେ କିଛି ମାନେ ରୁଟିନି ରୁହନି ନା କି ଏଇ କାମ ଟା ଏତିକି ଟାଇମରେ କରିବାର ଥିଲେ ଆମେ ଏଇ ଟାଇମ ରେ ଠିକ୍‌ ଟା କରିଦଉ କିନ୍ତୁ ସେମିତି କିଛି କରିବାର ନାହିଁ ନା କେତେବେଳେ ଶୋଇ ପଡିଥାଏ କେତେବେଳେ କଣ କରେ ସେଥିପାଇଁ କେତେବେଳେ ଦିଟା କେତେବେଳେ ତିନିଟା ଏମିତି ଭୁଲଭାଲ ହେଇଯାଏ ଆଉ
ହଉ ଉପାସନା ଟିକେ ମାନେ ମୋର କାମ ଆସିଲାଣି। ଆମେ ପରେ କଥା ହେବା ଠିକ୍‌ ଅଛି ହଁ ହଁ। ତ
ଆଜ୍ଞା ଆଜ୍ଞା ଆଜ୍ଞା।